ହ୍ୟାଲୋ
ହ୍ୟାଲୋ
ହଁ ହଁ ମ୍ୟାଡ଼ାମ କଣ କରୁଛନ୍ତି।
ଉଁ ବସିଛି।
ଆଉ ମୁଁ ଶୋଇଛି ଶୋଇଛି ହଁ ଭଲ ଅଛି। ଆପଣ ଭଲ ଅଛନ୍ତି।
ଛି।
ଆଉ ଆମେ ଆମ ଟପିକ ଉପରକୁ ଯିବା।
ହଁ।
ଆମ ଟପିକ ଥିଲା ଦୈନନ୍ଦିନ ଜୀବନରେ ଆମେ ସମସ୍ତେ କଣ କରୁଛେ ଆମେ କିଛି ନା କିଛି କାମ କରୁଛେ ହଁ ନା ନାଇଁ।
ହଁ।
ଦିନ ଯାକ ଭିତରେ ଆମକୁ କିଏ ପଚାରନ୍ତିନି ତମେ କଣ କରୁଛ କଣ ନାହିଁ ତ ଆମେ କଥା କଥା ହବା ଆମ ଦୈନନ୍ଦିନ ଜୀବନରେ ଆମେ କଣ କରୁଛେ ତ ଆପଣ ସକାଳୁ ଉଠିକି ସକାଳୁ ରାତି ଯାଇଏ ଭିତରେ କଣ କରୁଛନ୍ତି ସବୁ କହିଲେ କୁହନ୍ତୁ
ହଁ ମୁଁ ତ ସକାଳୁ ମାନେ ଆ ପାଞ୍ଚଟା ବେଳକୁ ଉଠି ହେ ଆଉ ଉଠିକି ମଁ ଦାଣ୍ଡ ପଟକୁ ଯିବି ଦାଣ୍ଡ ଓଳେଇକି ତାପରେ ମୁରୁଜ ପକେଇ ଆଉ ମରୁଜ ପକେଇକି ତାପରେ ଘର ଏଇତି ଡାଣ୍ଡ ଠୁ ପୁରା ବାରି ପର୍ଯ୍ୟନ୍ତ ଓଳା ଓଳି କରିକି ସଫାସୁତୁରା କରିକି ଆସୁ ଆଉ ଆଉ ତାପରେ ଗାଧୁଆ ପାଧୁଆ କରୁ ଆଉ ତାପରେ ମହାପ୍ରଭୁ କରି ତାପରେ ମହାପ୍ରଭୁ କରିବି ମହାପ୍ରଭୁ କରିସାରିଲା ପରେ ମହାପ୍ରଭୁ କ କଲା କରିଲା ପରେ ତାପରେ ରୋଷେଇ ଆରମ୍ଭ କରୁ ଏମିତି ତଉ ଦୈନନ୍ଦିନ ତ ଦିନ ଯାକ ଏମିତି ଲାଗିଥିବ ଆମର କାମ ନା
ହୁଁ ଆଉ
ଆଇକିନା ମଣିଷରେ ତ ପ୍ରାୟ ଲାଗିଥାଉଛି ରାତି ପର୍ଯ୍ୟନ୍ତ କାମ ଦିନସାରା ଆଉ ରୋଷେଇ କରୁ ତାପରେ ଖିଆପିଆ ସବୁ ଆରମ୍ଭ ହୁଏ ଆଉ ଏମିତି ଆଉ ଆପଣ ଆଉ କଣ କରୁଛନ୍ତି ଆପଣ କେତେବେଳେ ଉଠୁଛନ୍ତି
ମୁଁ ତ ଉଠେ ଛଅଟା ଅଧେ ଛଅଟା କେତେବେଳେ ସାତଟା ମୁଁ ମନେ ଚା ଯେହେତୁ ମୁଁ ଷ୍ଟୁଡେଣ୍ଟେ ତ ମୋଠେ ଉଠିକରି ସକାଳୁ କୋଚିଂ କରେ ତାପରେ ଗାଧୋଇ ଗାଧେଇକି ଖାଏ ନହେଲେ ବି ଖାଇକି ଗାଧାଏ ଆଉ ଆ କିି ଶୋଇ ଶୋଇକି ଆଉଥରେ ଉଠିଲେ କରୁଛି ଆଉ ଯଦି ଯିବି ଖାଇବି ଖାଇକି ଆଉଥରେ ଶୋଇବି ମଦେଇ ଟକ
ଦିନ ଯାକ ତ ଏମିତି ଚାଲିଥିବ ଆଉ ତାପରେ ଖରାବେଳୁ ତ ଶୋଉ ଆଉଥରେ ଉଠିଲେ ତ ପିଲାନି ଖାଇବେ ତାପରେଁ ପିଲାମାନେ ଖାଇସାରିଲା ପରେ ଆଉଥରେ ସନ୍ଧ୍ୟା ତାପରେ ହେଲେ ଆଉଥରେ ଘର ଦ୍ୱାର ଓଳା ହୋଇଇକି ଆଉଥରେ ସନ୍ଧ୍ୟା ଦିଆହୁୁଏ ଆଉଥରେ ସନ୍ଧ୍ୟା ଦିଆ ସାରିଲେ ତାପରେ ରୋଷେଇ ଆରମ୍ଭ ହୁଏ ଏମିତି ତ ଆଉ ରାତି ପରେ ତ ଦିନ ଦିନ ପରେ ରାତି ଏମିତି ଆଉ ରୋଷେଇ ବାସ ଚାଲିଥାଏ ଆମର ଦୈନନ୍ଦିନ ଏମିତି କାମ ଚାଲିଛି ଆଉ
ଚାଲିବ ଆଉ କଣ
ହଁ
ଦତିନି ଦିନ ଚାଲିବ ଦିନେ ଦିନେ ତ ଖାଲି ଖାଅ ତାପରେ କୁଆଡେ ବୁଲିବାକୁ ଗଲେ ବୁଲନ୍ତୁ ବୁଲି ବୁଲି ଆସୁଛ
ଏମିତି ହୁଏ ହ ଦିନ ସାରା କାମଁ କରୁଥିବ ତାପରେ ଯୁଆଡେ ଯିବା କଥା ବୁଲିବାକୁ ଗଲେ ଯିବାକୁ ଥିବ ବୋଲି ଯିବୁ ଆଉ ଆସିଲେ ତ ପୁଣି ଆଉଥରେ କାମ ନା ଆମ କାମରେ ଲାଗି ପଡୁନ ସକାଳ ଉଠିଲେ ଆଉଥରେ ଉଠ ଆଉ ଥରେ ରୋଷେଇ ବାସ କର ତାପରେ ମହାପ୍ରଭୁ ବାରେ ପୂଜା କର ଏମିତି ହୁଏ ଆଉ ଚାଲଛି ଆଉ ନିତିଦିନିଆ ଆଉ
ଆଉ କଣ କରନ୍ତି ସକାଳୁ ରାତି ଭିତରେ
ଏମତି ରୋଷେଇ ବାସ ଚାଲିଛି ତାପରେ ପିଲାମାନେ ପାଠ ସାାଠ ପଢୁଛନ୍ତି ତା ଏମିତି ଏକ ଚାଲିଛି ଆଉ ରୋଷ
ପିଲ ପିଲାମାନଙ୍କ ପା କପଡ଼ା
ହଁ ପିଲାମାନେ ପାଠ ପଢୁଛନ୍ତି ତାପରେ ଏମତିସନ ବି ହଉଛି ଆଉ ସେଗ ଆ
ଆପଣ କେତେ ଯାଏ ପଢ଼ିଛନ୍ତି।
ମୁଁ ପଢ଼ିଛି ଦଶମ ପର୍ଯ୍ୟନ୍ତ ପଢ଼ିଛି।
ହୁ ହ
ଆଉ ଆପଣ ଆପଣ କଣ ପଢୁଛନ୍ତି।
ମୁଁ ଗ୍ରାଜୁଏସନ୍ କରିଛି ଆଉ ଆପଣ ପାଇଁ ଗ ପଢ଼ିଲନ ଦେଥା
ଆଉ ପଢେଇଲିଣିି ତ ଆଉ ମତେ ବାହା କରିଦେଲେ ତାପରେ ଆଉ ପଢିଲିନି ଆଉ
ସେତେବେଳର ଜେନେରେସନ ଟିକେ ଅଲଗା ଥିଲା ଏବେ ଜେନେସନ ଟିକେ ଅଲଗା ଅଛି ଆଉ
ହଁ ହଁ
ଆପଣ ପିଲା ନ ପଡେଇ ବୁଲିଛନ୍ତି।
ହଁ ପିଲାଦିନ ବୁଲଛି ଏବେ ବି ବୁଲୁଛି ଏବେ ବି କୁଆଡେ ଯିବାକୁ ଥିଲେ ଯାଇକି ମାନେ ଇଛା ବ ବୁଲି ବୁଲିବାକୁ ଯାଉ ବୋଲିଗ ଆସୁ
ବଲିିକି ଦସ
ହଁ ଦିନ ସାରା ତ ତାପରେ ଘର କାମ ମାନେ ଲାଗି ରହୁଛି ନା ଆଉ ମନପିତ କରିବାକୁ ଆମେ ବୁଲିବାକୁ ଯାଉ ବି ଆଉ ବୁଲାବୁଲି କରିକି ଟିକେ ଆସୁ ଆଉ ଆସିଲା ଆଉଥି ପୁଣି କାମରେ ଲାଗୁ ଏମିତି ଆଉ ଦିନ ଜାଗତ କାମ ମମର ଲାଗିଥାଉଛି ଆଉ ଆଉ ଆପଣଙ୍କର ମାମା ସବୁ କ ଏନ୍ତି ରୋଷେଇ ବାସ ସବୁ କରନ୍ତି।
ମୁଁ ଯେହେତୁୁଡଣ୍ଟ ମୁ କିଛି ସେହି କଣ ମୁଁ ଆ ମାର କରିକି ଦିଏ। ମୁ ଖାଇଉ
ଓ ହୋ ଅ ସକାଳ ଉଠ କଡ଼ନ୍ତିି ମାମା ନା ଲ ଏଟ ଉଟନ୍ତି।
ମୁଁ ଆମେ ଲେଟ ରେ ଉଠେ
ଓ ହୋଉ ରୋଷେଇବାସ ବି ତମର ଲେଟ ହଉଥିବ
ଆମେ ବେଶି ଲେଟ
ହୁଁ
ସେଟରେ ତ ସେ କରି ଦେଇ ଖାଉ ଜଳଖିଆ ଖାଇଦଉଚୁ
ହୁଁ ଆପଣଙ୍କର ଭାଇ ଭଉଣୀ କେତେ କିି
ଆମେ ଭାଇ ଭଉଣୀ ଦଇ
ଓ ହୋ ଆଉ ତମର ପୁରା ଛୋଟ ଫ୍ୟାମିଲି ଆଉ ହଁ
ଭାଇ ବଡ ମୁଁ ସାନ।
ହୁଁ ସେଥିପାଇଁ ତ ମାମା ଲେଟ ଉଠୁଛନ୍ତି ଆଉ।
ମାମା ଲେଟରେ ଉଠିଛି ରୋଷେଇ କରିଛି ସେ ପୂଜା କଲା ତାର ଟାଇମ ଅଧିକ ଅଛି।
ଓହୋ। ମାହାପୁର ମାନେ କଲେ ଟିକେ ଲେଟ ହଉଛି ଆଉ ଇଏ କରୁଛନ୍ତି ଆଉ।
ସବୁ କାମ ଛିଡେଇବେ।
ଛଡ଼େଇ ହଁ ହଁ। ମାହାପ୍ରଭ ଟା ଆକି କରିଦଉଛନ୍ତି ଆଉ ହୁଁ।
ଆଉ ଆପଣଙ୍କ ମାମା?
ହଁ ମୋର ବି ମୋର ମାମା ବି ଅଛନ୍ତି।
ଆପଣ ମାମାଙ୍କ ଠୁ କେବେ ମାଡ ଖାଇଛନ୍ତି?
ନା ନା ମୁଁ କେବେ ମାଡ ମୁଁ ତ ଗୋଟିଏ ଝିଅ ମତେ କେବେ ବାଡ଼େଇନି ବାଡ଼େଇନି ଆଉ। ଆଉ ମୋ ଭାଇ ମାନେ ମୋ ମୋ ଭାଇ ମାନେ ବେଶୀ ମାଡ ଖାଇଛନ୍ତି ଆଉ ମୋ ବୋଉ ବାଡ଼େଇବନି ମୋ ବାପା ବାଡ଼େଇବେ ଆଉ।
ବାପାଙ୍କ ଠାରୁ ଆପଣ ମାଡ ଖାଇଛନ୍ତି?
ହଁ।
କେତେ ଥର?
ମୁଁ ମାନେ ଏମତି ଜୋରସେ ଖାଇନି ବା ଜୋରସେ କେବେ ମାଡ ଖାଇନି ମତେ ଏମିତି ପାଟି କରିବେ ଆଉ। ନାଇଁ। ଜୋର ସେ ପାଟିକଲେ ମୁଁ କାନ୍ଦି ପକେଇବି। ଆଉ ମୋ ଭାଇ ମାନେ ମାଡ ଖାଇଛନ୍ତି।
ଭାଇମାନଙ୍କର କଣ ପୁଅ ଝିଅ ଅଛି।
ହଁ ତାଙ୍କର ପୁଅଝିଅ ଅଛି ତାଙ୍କର ମୋର ଦିଟା ଭାଇ ତାଙ୍କର ଜଣଙ୍କର ଦିଟା ପୁଅ ଦିଟା ଝିଅ ଆଉ ଜଣଙ୍କର ଦିଟା ଝିଅ ଗୋଟେ ପୁଅ। ଆମ ଏମିତି ଅଛନ୍ତି ଆଉ।
ଭାଇ ମାନେ ବଡ ନା ସାନ।
ହୁଁ ଭାଇ ମାନେ ବଡ ଅଛନ୍ତି।
ଭାଉଜମାନେ କଣ ମାନେ
ତାଙ୍କେ ବି ବଡ ହଁ ତାଙ୍କେ ଭଲ।
ଆଛା ଯିବା ଆସିବା ଚାଲିଛି। ନା ତମ ତାଙ୍କ ତମ ବାବା। ବାବା ମାମା ରହୁଛନ୍ତି ତମ ଘରେ।
ନାଇଁ ବାବା ମାମା ତ ଆସୁଛନ୍ତି ତାପରେ ଯାଉଛନ୍ତି ନା ସବୁବେଳେ କଣ ରହୁଛନ୍ତି ଆଉଥରେ ଯାଉଛନ୍ତି ପୁଣି ଆସୁଛନ୍ତି ଏମିତି କା ଆଉ। ଫ୍ୟାମିଲୀ ହେଇକି ମିଶିକି ରହୁଛୁ ଆଉ।
ହୁଁ ହୁଁ।
ହଉ ଭଲ ଭାଉଜ ହେରିକା ହେ ଏବେ ଭଲ ଅଛ
ହୁଁ।
ଆଉ ଆପଣ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ପର୍ବପର୍ବାଣି ଏ।
ହଁ ହଁ ଯାଇଛି।
ହୁଁ। କୁଆଡେ ତମର ଆପଣଙ୍କର ବନ୍ଧୁ ବାନ୍ଧବ କୁଆଡେ ମାମୁଁ ଘର କି କୋଉ ମାଉସୀ ଘର ତମର କି
ଅଛନ୍ତି ଅଛନ୍ତି ଯେ ମୁଁ ଯାଉନି। ସେମାନଙ୍କ ଘରକୁ ଆଉ।
ଓହୋ ବୁଲାବୁଲି କରିବାକୁ ଯାଉନ।
ହଁ ମତେ ଇଛା ନାଇ ସେଥିପାଇଁ ମୁଁ ଯାଉନି ଅଲଗା ଜାଗା ମାନଙ୍କୁ ବୁଲ ଯାଉଛି ତା ଘରକୁ ଯାଉନି।
ହୁଁ ହୁଁ।
ସେମାନଙ୍କ ଘରକୁ କିଏଜ ଅଛି ଟାଇମ୍ ନାହିଁ ଆମର।
ଓ ହୋ।
ଆ ସେଥିପାଇଁ ଆମେ ଯାଉନ ଆଉ।
ହୁଁ।
କୋଉ ଛୋଟବେଳେ ଯାଇଥିଲି।
ଆପଣଙ୍କ ମାମା ହେରୀକା ଯାଉଥେ- ତାଙ୍କେ ବୁଲାବୁଲି କରିବାକୁ ତାଙ୍କୁ
ସେମାନେ ଯାଉଛନ୍ତି ଯାଇକରି ବୁଲିକରି ଆସୁଛନ୍ତି ଆଉ-
ହୁଁ।
ଆଉ। ଆପଣ ଯାଉଛନ୍ତି ଆପଣଙ୍କ ଗାଁକୁ? ଆପଣଙ୍କ ଗାଁରେ କୋଉ ମନ୍ଦିର ଅଛି?
ହଁ ଆମ ସେ ମନ୍ଦିର ନୀଳକଣ୍ଠେଶ୍ଵର ମନ୍ଦିର ତାପରେ ବାଲୁକେଶ୍ୱର ମନ୍ଦିର ଏମିତି ଅଛି ବହୁତ ମାନେ ଶିବଙ୍କ ମନ୍ଦିର ଅଛି ତାପରେ ବୁଢ଼ୀମା ମନ୍ଦିର ଅଛି। ଆଉ ଜଗନ୍ନାଥ ମନ୍ଦିର ଅଛି ଏମିତି ଅଛି ଆଉ ପ୍ରାୟ ମନ୍ଦିର ଅଛନ୍ତି ଅଛି ଆଉ।
ହଉ ମ୍ୟାଡ଼ାମ୍ ଆମର ଟାଇମ୍ ଅଫ୍ ହୋଇଯାଇଛି ମୁଁ ବି ରଖୁଛି।
ହଁ ହଁ।